ହୁଁ,
କଁ କରୁଛୁ?
ଏଇଠି ଛାତ ଉପରେ ବସିଚଛି ବର୍ଷା ହଉଛି ଆଉ ଦେଖୁଛି ବସିକି ବର୍ଷା,
ହୁଁ,
ହୁଁ,
ଆଉ କଁ ଖାଇଛୁ,
ଏ ସକାଳୁ ସେ ଆଉ ଖଥିଲ ଆଉ କିଛି ଖାଇନି ନାଁ,
ହୁଁ,
ହୁଁ ରୋଷେଇ ଭାତ ପଣସ ତରକାରୀ, ଆଉ ଯୋଉ ଝୁଲଣ ଆଳୁ ବେସର ଦେଇକି ଭଜା,
ଝିଅ କଁ କରୁଛି,
ତାକୁ ଶୋଇବାକୁ ନେଇଥିଲେ ତ କାଇ ଶୋଇ ସାରିଲାଣି କଁ କିଲ ଜାଣି ଆମେ ପୁଣି ଭାତ ଖାଇନୁ ଖାଇବୁ,
ମୁଁ ତ ବି ଖାଇନି,
ସକାଳୁ କଁ ଖାଥିଲ,
ସକାଳୁ ଆଗ ଚୁଡ଼ା ଭଜା ହେଇଥିଲା ଯେ ଚୁଡ଼ା ଭଜା ମୁଁ ଖାଇଲିନି ମତେ ଭଲ ଲାଗିଲାନି,
ହୁଁ,
ତାପରେଠୁ ଏଇ ଯୋ ପୋଟଳ ଆଳୁ କାଷି ହେଥିଲାଇ ଏଇ ଆଳୁ ଟିକେ କଷା ଟିକେ ଖାଇ ଦେଇଛି ଗୋଟେ ରୁଟି ଟେ ଆଉ,
ଅଁ ହଁ,
ହୁଁ,
ପପୀ ନା ନଣ ତ ଯୋଉ ନମି ଦେଇନୁହଁ,
ହୁଁ,
ସେ ଯୋଉ ଗ୍ଲୋ ଆଣ୍ଡ କଣ ଗୋଟେ ବ୍ୟୁଟି ପଲ କୁ ଯାଇଥିଲା ତା ମାନେ ବନ୍ଧୁକ?
କେ ଜାଣି,
ହୁଁ ତା ଫଟୋ ଛାଡି଼ଛି ସେଇ ଝିଅ ଟା ଆମ ଉପର ବ୍ୟାଜ ର, କଲେଜ ରେ ପଢ଼ୁଥିଲେ ମୋ ସେ କେତେବେ ବ ବୁଟିସିଆନ୍ ହେଇଗଲେଣି ମୁଁ ଆଉ ଏତେ ଜାଣିନି,
ହୁଁ,
ହଁ ବା ସେ କେତେ କା ମେକଅପ୍ କରିକି ଛାଡ଼ୁଛନ୍ତି ନମି ଦିଦିର ବି କରିକି ଛାଳିଛନ୍ତି ମୁଁ ଦେଖୁଥିଲି କାଲି,
ତମେ କରୁନା କଣ?
କେ ଜାଣି ମୁଁ ଆଉ ଭଲରେ ପଢ଼ିନି ଗ୍ଲୋ ମେକଅପ୍ ଉପରକି କଣ ହେଇଟାରେ ଲେଖାହେଇ ଥିଲାତ।
ଗ୍ଲୋ ଉଇଥ ମିିତା?
ହଁ ହଁ ହଁ।
ହଁ ଲୋ ହଁ।
ହୁଁ ସେ ହେଇଠିକି ଯାଇଥିଲା।
ସେ ହେଇଠିକେ ଯାଇ ନଥିଲା ସେ ଆଇଥିଲା ଘରକୁ।
ହଁ ହେଇ ଛୁଅଟା ଯାଉଛି ସେ ଆମ ଉପର ବ୍ୟାଚର।
ଭଲ ମେକଅପ୍ କରୁନଥିଲା।
କିଏ କହିଲା?
ହୁଁ।
କିଏ କହିଲା?
ତପୀନାନୀ।
ସିଏ ନୁହଁ କି ଏବେ ନୂଆ ଶିଖୁଛି କି ସେ ଶିଖିନି ଖାଲି ଏରା ସବୁ କିଣିକି ଆଣିକି କରୁଛି କେଜାଣି?
କହୁସନ୍ତି ବୋହିଗଲା ସବୁ ଜାକ ମେକପ।
ହେରା ତାହେଲେ ଭଲ ଜିନିଷ ନୁହଁ। ନହେଲେ ସୁଗାର ପପ୍ ଲଗେଇଲେ ବି କେତେ ସମୟ ରହୁଛି କି ନାଇଁ ଯାହା ହେଲେ ବି।
ହୁଁ।
ବର୍ଷା ପାଗ ଏଥରେ କାକେରା କଲେ ହବ।
ଏତେ ବି ଭଲ ମେକଅପ୍ କରୁନି।
ନା ନା।
ନେଇଥିଲା ଚାରି ହଜାର ଭଲ ମେକପ୍ ଆଡେ କରୁନି।
ଏ ଏନଗେଜମେଣ୍ଟ ରେ ଚାରି ହଜାରେ?
ହୁଁ।
ନାଇଁ ଏତେ ନେଇନଥିବ।
ହଁଲୋ ପପିିନାନୀ କହିଲା।
ସିଏ ହେନ୍ତି ମିଛୁଟାରେ କହିବ ସେ ଦି ହଜାର ନେଇଥିବ ମ।
ହୁଁ।
ହାଡୁ ବର୍ଷା ଛାଡ଼ିଗଲାଣି?
ନାଁପା।
ଇଆଡ଼େ ବର୍ଷ ଛାଡିଗଲାଣି ତ।
ତା ଅପେକ୍ଷା ମୁଁ ଭଲ ମେକପ କରୁଚି।
ସେ ନିଜେ ବି ସବୁବେଳେ ମେକଅପ୍ ହେଇକି ଆସନ୍ତି କଲେଜକୁ।
ହୁଁ।
ହଁ। ମାନେ ଡେଲି ଯେନ୍ତି ବାହାଘର ମେକଅପ୍ ନୁହଁ
ହୁଁ।
ସ୍କୁଟିରେ ଆସନ୍ତି ଡେଲି ମେକପ୍ ହେକା ଲଗେଇକି ଫାଉଣ୍ଡେସନ ଲିଷ୍ଟକି ଆଇଲାଇନର ଆଇ ସ୍ୟାଡୋ ଫ୍ୟାଡୋ ସବୁ ଏଇ ଯୋଉ ଆଖି ଚୁଟି ଗୁରାବି ଲଗେଇକି ଆସନ୍ତି ଥରେ ଥରେ।
ଛି ଛି।
କଲେଜରେ ଲାଜ ଲାଗିବନି ହେରା? ମୁଁ ତ ଦେଖୁଛି କଲେ ଗୋଟେ ଝିଅଟେ କେତେଥର ଖୋସା କରିକି ଯାଇକି ହେଥେରେ ଗୋଲପିନ ମାରିକି ଯାଇଥିବ।
ହୁଁ ଛି। ଯୋଉ କଣ ଗୁଟେ କହୁଥିଲି କହିଲୁ ଭୁଲିଗଲି ସ୍ମରଣିକା ହେ ଲେହେଙ୍ଗା ଆାଣିଛି ଯେ ଛାଡିଥିଲା ଫଟ କହିଲା ଭଲ ଲାଗୁଛି ମୁଁ କହିଲି ହଁ କହିଲା ମୁଁ ଦେଖିବାକୁ ଯାଇଥିଲି ମ ମୁଁ ଆଣିନି ଦେଖିବାକୁ ଯାଇଥିଲି। ତାଲେ ହଉ ଆଉ।
ଏଙ୍ଗେଜମେଣ୍ଟକୁ?
ବାହାଘର ପାଇଁ ଏନଗେଜମେଣ୍ଟ କୁ ପାଟ ପିନ୍ଧିବ ନା କଣ।
ଓହୋ। କହାର ଗୋପେ ପାଟଟେ ପିନ୍ଧି ଦବ ବୋଧେ କୁ ତୋଲ କ ତୋ ଏଙ୍ଗଗେଜମେଣ୍ଟରେ ମୁଁ କିଆଁ ଲେହେଙ୍ଗା ପିନ୍ଧିବି?
ନାଇଁ ନାଇଁ କହୁଚି ତୁ ବି ତୋ ବାହାଘର ପାଇଁ ନୁହଁ ଲେହେଙ୍ଗା ଆଣିବୁ। କଉଚି ଯା ହେଲେ ଏରା ଗୋଟେ ରେ ଗୋଟେ ସ୍ମୃତି ନା ଆଉ।
ଉଁ ତତେ କିଏ ମନା କରୁଚି କି ସ୍ମୃତି ନୁହଁ ବୋଲି?
କହୁଚି ଆଉ ଜୀବନରେ ଥରେ ବାହା ହଉଚୁ ଶାଢ଼ୀ ତ ଜୀବନରେ କେତେ ପିନ୍ଧି ପାରିବୁ। ଲେହେଙ୍ଗା କଁ ଜୀବନରେ ପିନ୍ଧି ପାରିବୁ?
ହୁଁ। ହଁ ମ ଏ ଓଜନିଆ ଶାଢୀଟା ଏଟି ମୋର ବି ପାଟଟା କିଣି ଦେଇଚି ହେଟା କଁ ପିନ୍ଧି ପାରୁଚି ହେ ଲେହେଙ୍ଗା କିଣିଥିଲେ ବି ହେଇ ଥୁଆ ହେଇଥାନ୍ତା। ମୁଁ ତ ଲେହେଙ୍ଗା ଆଣିଆ କହିଲି ଯେ ସମତେ ଯାକ ଯାଇଥିଲେ ଯୋଉ ରାଢ ଭଳିଆ ବୋପା ମା। ସବୁଆଡ଼େ ମତେ ପାଟି କଲେଣି ଏମାନୁଙ୍କୁ ନେଇକି ଯିବା କଥା ନୁହଁ।
ମୁଁ ଭାବୁଚି ବି ଲେହେଙ୍ଗା ଆଣିବି ବୋଲି।
ମୁଁ ତ ସେଇ ତୋ ବାହାଘରକୁ ଲେହେଙ୍ଗା ଆଣିବି।
ହେଇ ଚା ଦିଲ୍ଲୀରୁ ଆଣିବୁ ହେରି ମୋ ପାଇଁ।
ହୁଁ।
ମୁଁ କିନ୍ତିୁ ଭାବୁଚି ଏନଗେଜମେଣ୍ଟକୁ ପିନ୍ଧିବି ଲେହେଙ୍ଗା ଆଉ ସବୁ ଶାଢୀ ବୋଲି।
ହୁଁ ହଁ ମ ଏନଗେଜମେଣ୍ଟ ଗୋଟେ ଲେହେଙ୍ଗା ବାହାଘର ଗୋଟେ ଲେହେଙ୍ଗା।
ଅଁ କାଞ୍ଜି ହବ ଲହେଙ୍ଗାରା ଖାଲି।
ହୁଁ।
ଏ ଦେଖିଆ ଖାଲି ଏନଗେଜମେଣ୍ଟକୁ ଗୋଟେ ଲେହେଙ୍ଗାଟେ ଆଇଁଲେ ହେରି ଯିବ।
ହୁଁ।
କିନ୍ତୁ ଶାଢ଼ୀରେ ବଢ଼ିଆ ଦେଖାହଉନାହାନ୍ତି ସମସ୍ତେ?
ହଁ ଶାଢୀ କଁ ଏବେ ଯେନ୍ତି ଡବଲ କଲର ଯୋଉ ଯୋଉ ସା ଲେହେଙ୍ଗା ତା ଏ ସ୍କଟଟାକୁ ଟପସଟା ଗୋଟେ କଲର ଓନିଟା ଆଉ ଗୋଟେ କଲର ହେନ୍ତି ବଢ଼ିଆ ଦେଖାଯାଉନି କି? ଏ ଯୋଉ ଏବେ ଯୋଉ ସିମରନ୍ ତା ଯୋଉ ଦିଅରର ଯେଙ୍ଗେ କେତେ ବଢିଆ ଲାଗୁଚି ଦିଜଣ ଯାକର କମ୍ବିନେସନ୍।
ହଁ ଲୋ। ସେଇନ୍ତିଆ ଏବେ ଚାଲଚି।
ହୁଁ। ହୁଁ। ହଁ ହେତିକି ବେଳୁ ଦେଖିଆ ଯାହା ଯେମି ଥିବ ସେଇଆ ଆଣା ହବ ଆଉ।
ହଁ ତୁ ଦିଲ୍ଲୀରୁ ଆଣିବୁ ହାରି ମ ମୋ ପାଇଁ ଆଲୋ ପଚାରଲୁ କୃ ନ ଓଲି ଦିଦିଙ୍କୁ ଯୋଉ ଡିମାଟ୍ ହେଇଚି।
ନାଇଁ କାଲି ଫୋନ୍ କରିକି ଘଣ୍ଟାଟେ କଥା ହେଲେ ଆଉ ମନେ ନାହିଁ ପଚାରିଆକୁ।
ଛି ଛି।
ହଁ ଡିମାଟ୍ ହେଲା କଁ ଯିବୁ କି?
ଆରେ କେତଳେ ମାଡ଼ିଯିବା।
ମାଡିଯିବା ନାଁ
ଅଜୁ ଭାଇଙ୍କି ଆସିଲି ବିଡ଼ୁ ଅଜୁ ଭାଇଙ୍କି ଆସିଲେ ନେଇକି ଯିବା କ ବାଇକରେ।
ହଁ ସେ ଯିବାକୁ ମନା କରିବେ କି?
କ ଚାଲ ଯିବା ଖାଇବାଟା କୃଷ୍ଣ ବୋଲଦୁ ଖାଇବା ଟା କୃଷ୍ଣ ବୋଲି ଦିଅନ୍ତି।
ହଁ ତାଙ୍କ ଅଟୋ ବି ଅଛି ଯୁଆଡେ ଯିବା ସମସ୍ତେ ଯାକ ବାହାରିକି ସପିଙ୍ଗ କରିବାକୁ ଚାଲିବା ଆଉ।
ହଁ ସେଇଆ ରହିକି ତା ପରଦିନ ପଳେଇ ଆସିବା ନହେଲେ। ନହେଲେ ପଳେଇ ଆସିବା ମ ରହିବ କିଏ।
ତୋର ସପିଙ୍ଗି କରିକି ଉପର ବେଳି ଭିତରେ ଆସି ହଉନି ରହିବୁ କଁ ପାଇଁ।
ହଁ।
ହଁ ମ ଦେଖବା ଆର ଥରକ ଆସନ୍ତୁ ଯଦି ମେଡିକାଲ୍ କାମ ହେବା ବି କଁ ଥିବ। ଦଶହରା ଟିକି ଆସିଲେ ମ ଏକାଥରେ ସବୁ ବି କାମ ସାରିବାକୁ ହବ।
ହଁ ରେ ଡି ମାଟ୍ ବି ବଢିଆ ହେଇଛି ତତେ ଏଇ ଭିଡିଓ ଟା ଛାଡିବି ରହ।
ହୁଁ।
ବିଉଡି ଯୋଉ ତୁ। ବିଉଟୀ ତୁ ଯେନ୍ତିଆ ଯୋଉ କହୁନୁ ଛୁ ଝିଅପିଲା କଣ୍ଢେଇ ରଖିବା ପାଇଁ ଖାଲି ଡୁଡୁଲି ର ଯେନ୍ତିତିଆ।
କଁ ରଖିବାକୁ।
ଝିଅ ପିଲା କଣ୍ଡେଇ ମ ଯୋଉ ଷ୍ଟାଇଲ୍ ରେ ରଖିବାକୁ ରୁମ ରେ।
ହଁ ଟିକି-ଟିକି ମୁଁ କହିଛି ଚାଖେଣ୍ଡେ ଲେଖେ।
ନାଇଣ୍ଟି ନାଇନ୍ ରେ କେନ୍ତିଆ କଣ୍ଢେଇ ଲିଜାନି କାଲି ଯାଇଥିଲା ଯେ ମତେ ଭିଡିଓ କରିକି ଛାଡିଛି।
ଦେଖି ମୋ ପାଖକୁ ପଠେଇବୁ ଦେଖିବା ନାଇଣ୍ଟି ନାଇନ୍ ହଁ ଯେ ହେରା ଗୋଟାକ ନାଇଣ୍ଟି ନାଇନ୍ ହେଲେ କିଏ ଆଣିବ।
ହଁ ନାଇଣ୍ଟି ନାଇନ୍ ହେନ୍ତି କଁ ବଡ ଟା ନୁହେନି ଆଉ କଣ ଗୋଟେ ଛୋଟ ଛୋଟ ହେଇଛି କି।
ମୁଁ କହୁଛି କି ଏ ଯୋଉ ହାତ ପାପୁଲି ଜେଡିକି ଟିକେ ହେଡିକି ଟିଏ ନେ।
ସବୁ ର ଅଛି ହାତୀର ଅଛି। କଣ୍ଡେଇ ଅଛି ସବୁ ଛୋଟ ଝିଅ ପିଲାଙ୍କର ଦେଖ ସବୁ ବଢିଆ-ବଢିଆ ଜିନିଷ ଅଛି।
ହଁ ଛାଡିଥା ଦେଖିିବା ନହେଲେ ଜାନି ଗଲେ ତାକୁ କହିଲେ।
ପ୍ରାଚି ଗୁଡ଼ି ମତେ ଛାଡ଼ିଛନ୍ତି କେତେ ଗୁରା ଡ୍ରେସ କପଡ଼ା।
କଁ ପାଇଁ। ଏଇ ଯୋଉ ହେଇ ଫ୍ୟାସନରୁୁ ସମ୍ବଲପୁରୀ? କହ ଗୋଟେ ଅଡ଼ର୍ କରିକି ଦେଇଦିଅ।
ଆୟାନ୍ ଯୋଉ ଟିଉସନ୍ ଆସୁ ନଥିଲା ଦେଇଛନ୍ତି ମତେ ହଜାର ଟଙ୍କା।
ହୁଁ। ଏବେ ବି ଆସୁଚି?
ନାଇଁ ଆଉ ଆସୁନି।
ଓହୋ। ହଁ ମ। ଗାଁ ରେ ସବୁ ଝାଣ୍ଟିଆ ମୁଣ୍ଡେଇକି ବୁଲୁଛନ୍ତି ବୁଢା ଗୁରା।
ଆମ ଆଡେ କେହି ଝାମ୍ପି ଫାମ୍ପି ଏରା ନାହିଁ।
ଇଆଡେ ସମସ୍ତେ ଯାହାକୁ ଦେଖିବୁ।
ଉଁ ଆମ ଆଡେ ଆଉ ଦେଖୁଛୁ କାହାକୁ ଯାମ୍ପି କିଏ ମୁଣ୍ଡେଇବାର।
ଛତା ନୁହଁ ଝାମ୍ପି ଗୋଟେ ଗୋଟେ। ଛତା ଖାଲି ଏଇ ପୁଅ ପିଲା ଗୁର।
ଆଉ ଯାଇକି ଅକ୍ଟୋବର ରେ ବେଲେ ଆସିବୁ ବର୍ଷି କିଆ ଟିକି ଆଉ।
ହୁଁ।
ତାପରେ ତ ଆସିବୁ ପୁଣି ବିକି ର ପାଲା ହବ।
ହୁଁ।
ବିକି ପାଲା ଯୋଉ ହବ କାର୍ଡ ହକା ସମସ୍ତଙ୍କୁ ଦିଆହବ ପୁଣି। ଉଁ ଆମର ଯୋଉ କ୍ୟାମେରା ଆସିବ।
ହଁ ମ ହେଠିକି ଭଲରେ ତ ହବ ଆଉ।
ହୁଁ।
ହ ହ
ସୁନା ରେଟେ ବଧେ ଟିକେ କମିଛି।
ହଁ କମୁଥାଉ ଏଇନୁ ଆଉ କିଏ କଁ ଆଣୁଚି
ହୁଁ।
ହୁଁ।
ମତେ କହୁଚି ତୁ ଗୋଟେ ସୁନା ମୁଦି ଦବୁ ମତେ କହୁଚି। ତତେ କହିଚି ବ୍ରେସଲେଟ।
କହୁଜି ସୁନା ବ୍ରେସଲେଟ ଦବୁ ଯଦି ଆସିବୁ ନହଲେ ଆସିବୁନି।
ମତ ଦେଖୁନୁ କହିଲାଣି ମୁଦି ହିଆଡେ ଦେଖୁନୁ। ହଉ ହଉ ରୂପା ମୁଦି ଟେ ତାକୁ ଦେଇଦବା ଆଉ। ମୁଁ କହିଲି ସମସ୍ତଙ୍କୁ ଗୋଟେ ଗୋଟେ ସବୁ ଦବୁ ଆମକୁ ଡ୍ରେସ ଦବୁ ଯାହାକୁ ଯାହାକୁ ସବୁ ଆସିବେ ଯଉ ରଖିଚୁ ଆକାଉଣ୍ଟରେ ସବୁ ପଇସା ହେରା ସବୁ ହଁ ଏଇଆ କୁହା ହଉଛି।
ହୁଁ। ହଁ ମ ହେଲା ବେଳେ ହବ ସବୁ ଆଉ।
ହୁଁ।
ହଉ ରଖିଦଉଛି।
ହଁ ହଉ।